ହଉ। ହ୍ୟାଲୋ।
ହ୍ୟାଲୋ।
ହୁଁ।
କଣ? ହ୍ୟାଲୋ।
କଣ କରୁଚୁ?
ଆଜ୍ଞା।
କଣ କରୁଛ?
ଏଇ ବସିଛି ଆଉ ଆପଣ କଣ କରୁଛନ୍ତି?
ଏଇ ଖାଇକି ଆସିକି ବସିଲି।
ଓ ହୋ।
ଖାନା ପିନା ହେଇନି?
ନାଇଁ ଖାଇନୁ ହେଇନି।
କେତେଳେ ହ କେତବେଳ କୁ ଖାଇବ?
ଖାଇଲା ବେଳକୁ । ସାଢ଼େ ନ ତ ହେଲା ଏବେ ଚାଲିଚି ରୁଷେଇ ଦଶଟା ବେଳକୁ ଖାଇବୁ ସାଢେ ଦଶଟା ଏଳକୁ।
ହୁଁ ହଁ।
କଣ ରୋଷେଇ ହଉଛି?
ଆଜି ଆମର ରୁ ରୁଟି ଆଉ ତରକାରୀ।
କି ତରକାରୀ?
ଆଉ ତୁ କହ।
ଆଳୁ ଯୋଉଟା ହୁଏ।
ହୁଁ ହ।
ରଜରେ କୁଆଡ଼େ କୁଆଡ଼େ ବୁଲିଲେ ରଜ ଚାରିଦିନି ଆଙ୍କ କଣ କଣ କଲ? ଟିକେ କୁହ।
ହଁ ରଜ ତ ଆମର ସ ମାମୁ ହରେ ପାଳିଲୁ ଆଉ। ଆର ରଜ ତିନି ଦିନ ରଜ ହଉଛି ମାମୁ ହରେ ଆମର। ଆଉ ଯଉ ସବୁ ଭଲ। ଭଲ ଭାବରେ ସେଲିବ୍ରେଟ କରନ୍ତି ଭଲ। ଦୂଳି ତ ବହୁତ ଦୂରେ ହେଇଥିଲା ଆମର ରଜରେ ଦୁଳି ଆଉ ମେନ ଆମର ହଉଛି ଛୋଟ ଛୁଆଙ୍କର ସବୁ ଖେଳ ବହୁତ ପ୍ରକାର ଖେଳ କରୁଛନ୍ତି ଛୋଟ ଛୁଆଙ୍କୁ ପ୍ରାଇଜ ବି ପ୍ରାଇଜ ବି ଦଉଛନ୍ତି। ଖେଳିଲେ ଯିଏ ଫାଷ୍ଟ ସେକେଣ୍ଡ ଥାର୍ଡ ପ୍ରାଇଜ ମିଳୁଛି। ଆଉ ଦୋଳି ତ ବହୁତୁ ହେଇଛି ଦୁଳି ବାଇଶ ନାଁ ତେଇଶିଟା କରି ସେ ଘରେ ଦୋଳି ପଟା ଦୋଳି ମସିନି ଦୋଳି ଚ ଆଉ ଚକ୍ରି ଦୋଳି ସବୁ ପ୍ରକାର ଦୋଳି ପଡିଥିଲା। ଆମ୍ ସବୁ ଭଲ ବନ୍ଧୁବାନ୍ଧବ ସବୁ ସମ ସବୁଆଡୁ ଆସିଥିଲେ ଆଉ ସବୁ ମଜାମସ୍ତି କଲେ ବୋଜୋରେ ଆଉ। ଆଉ ଆମର ନଈ ଆଜ୍ଞା
ହୁଁ କୁହନ୍ତୁ କୁହନ୍ତୁ।
ହଁ ପିଠାପଣା କି ପିଠାପଣା ତ ଆମର ମାମୁଁହଁରେ ସବୁ କର କି କରିଥିଲେ ଯାଇ ବା ଆମ ଆମର ତ ଏଠି ପିଠାପଣା ଘରେ କରିଥିଲୁ ପିଠା ଇଟିଲିି କରା ହେଇଥିଲା। ଆଉ ଉ କୁ କଡେଇ ପିଠା ଗୋଟେ ହେଇଥିଲା। ଚାଟା ପିଠା କରିଥିଲୁ ଆଉ ମାମୁହଁକୁ ଯାଇଥିଲି ସେଠି ହିଁତି ସବୁ କରିଥିଲେ। ପି ଠା ଆଉ ଚିକେନ। ଆଉ ଖାଇବା ପାଇଁ ମଟନ କରିଥିଲେ ଯେ ଯାହା ଖାଇଲା। ଚିକେନ କୁ ମଟନ ଟା କରୁଥିଲେ ଆଉ ସିଏ ପିଠାରେ ଖାଇବା ପାଇଁ ଆଉ ଯିଏ ଯାହା ଖାଇଲା ଯିଏ ଚିକେନ ଖାଇଲା ଖାଇଲା ଯିଏ ମଟନ ଖାଇଲା ଖାଇଲା
ହୁଁ।
ଆଉ ଆପଣ ଏବେ ହଉଚି।
ଆମ ଆଡେ ତ ଏଇ ବର୍ଷ ଫାଷ୍ଟେ ରଜ ହେଲା।
ହଁ।
ହଁ ଛୋଟ ଛୁଆ ସବୁ କରୁଥିଲେ।
ହଁ।
ହୁଁ ହୁଁ। ଆରମ୍ଭ ରୁ କରିଥିଲେ ସେମିତି ମ୍ୟୁଜିକ ଚେୟାର ହେରିକା ସବୁ କରିଥିଲେ।
ହୁଁ।
ନାଚ କୁଚ ବି ମାନେ ନିଜ ନିଜ ଭିତରେ ସବୁ ମାନେ ମେଲୋଡି ଟାଇପର କରିଥିଲେ।
ହୁଁ।
ଆଉ ହଁ ଇଏ ସବୁ କରିଥିଲେ ଆମର ଅ-ଅ ହଁ ଥା ମାନେ ଗାଁ ଟାଙ୍କୁ ଖାଇବାକୁ ଦଉଥିଲେ ପ ଦୋଳି ବି ପାଞ୍ଚ ଛଅ ପ୍ରକାର ଦୋଳି ପକେଇଥିଲେ ଛୁଆ ମାନଙ୍କ ପାଇଁ ବି ଦୋଳି ପକେଇଥିଲେ ସେ ଆମର ଜମ୍ପିଂ ଦୋଳି ପକେଇଥିଲେ। ସେଇ ଯୋଉ ଖସରା ଦୋଳି ଏ ସବୁ ଦୋଳି ସବୁ ଆଣିଥିଲେ ପକେଇଥିଲେ। ସବୁ ଆଣିଥିଲେ ସବ ଏଇ ଯୋଉ ଜମ୍ପିଙ୍ଗ ଫମ୍ପିଙ୍ଗରେ ସବୁ ମାନେ ଆଣିଥିଲେ ହେରି ଡେୱାଇ। ଡେ ହିସାବରେ ଧରିିକି ପାଳଆଇଥିଲେ। ଆଣିକି ସବୁ ଏନ ତିଆରି କରିଥିଲେ ଉମ ବଡ ଆମ ମାନେ କହିବାକୁ ଗଲେ ତ ତାଙ୍କ ତାଙ୍କ ମାନେ ତାଙ୍କର ହିଁ ରଜ ସେମାନେ ହିଁ ରଜ କରନ୍ତି। ଗୋଟେ ଦିନ ତ ସେଲିବ୍ରେ କରିଛନ୍ତି ଆଉ ଦି ଦିଆଙ୍କ ବର୍ଷା ହେଲା ସେଲିବ୍ରେଟି କରିପାଲେନି। ସେଟା ଟିକେ ଛୁଆ ମାନଙ୍କର ଅସୋସ୍ ରହିଗଲା।
ହଁ ହଁ।
ଆଉ କଣ?
ଆଉ ରଜ ତ ଏମିତି ସମସ୍ତେ ସବୁଆଡେ ପାଳୁଛନ୍ତି ରଜ। ତମ ପର୍ବ ହଉଚି ରଜ ଆମ ତ ପର୍ବ ହଉଚି ରଜ ଏ
ହୁଁ ହୁଁ ଆଉ ଢେଙ୍କାନାଳ ହୁଁ ଢେଙ୍କାନାଳ ଭିତରେ ନାଇ ନାଇଁ ତ କରୁଛନ୍ତି ସେମିତି ଟାଇପ୍ ର ସବୁ କରୁଛନ୍ତି। କିନ୍ତୁ ବେଶୀ ଫେମସ କେଉଁଝର ଲାଇନ୍ ଗଛ। କେଉଁଝରରେ ଫେମସ ସେ ପୁରା ତାଙ୍କର ଝିଅ ଝିଅ ଆଣିକି ଡାକିବେ ବନ୍ଧୁବାନ୍ଧବକୁ ଡାକିବେ ମାନେ ପୁରା ହାଁ ଆଡ଼ମ୍ବରରେ ପୁରା କରନ୍ତି ତାଙ୍କର ରଜଟା।
ହୁଁ।
ଏମିତି କରନ୍ତି ମାଉସୀ ଘର ବି କେଉଁଝର ସେ ଫୋନ୍ କରିକି କହିଲେ ପୁଅ ଆସୁନୁ। ମୁଁ ମୁଁ କହିଲି ବିଲବାଡି ରଜ ପରେ ପରେ ସବୁ ତଳି ପଡ଼ିବ। ହୁଁ କହିଲି ନାଇଁ ବିଲ ବାଡ଼ି ଆଉ କାମର ସବୁ ଅଛି। ଆଉ ଗଲେ ଏଇଟା ସବୁ ରହିଯିବ ଆଉ ଯାଇପାଇଲିନି ସୁ ସବୁ କହିଲେ ତିନି ଚାରି ଥର ଫୋନ୍ କଲେ ମୁଁ କହିଲି ନାଇଁ ଯିବିନି ତାପରେ ବି ଡିଉଟି ରହୁଛି ନା। ରଜରେ ସମସ୍ତେ ଛୁଟି ନେଇ ସମସ୍ତେ ଛୁଟି ନେଇଗଲେ। ଆଉ ବାଧ୍ୟ ହେଇକି ଆ-ଆମମାନ ମାନେ ଆମକୁ ଆଉ ଛୁଟି ମିଳିଲାନି। ଆଉ ଆମେ ତ କହିବାକୁ ଗଲେ ଆମେ ତ ରଜ ହିଁ କଣ ଆମେ ଜାଣିନୁ ଡିଉଡିରୁ ଡିଉଟିରେ ରଜ ହିଁ ଆମର ଆମର ସେଇ ଡିଉଟିଟା ଆମର ରଜର ହଉଥିଲା।
ହଁ।
ଆଉ ସବୁ କଣ ଘରେ କିଏ କିଏ ସବୁ ଅଛନ୍ତି ବାବା କଣ କରୁଛନ୍ତି? ମାମା କଣ କରୁଛନ୍ତି? ଭାଇ ଭଉଣୀ କେତୋଟି?
ଆଜ୍ଞା
ମୁଁ କହିଲି ଉ ଆମର ଯେ ଯୋ ଘରେ ସବୁ କିଏ କିଏ ଅଛନ୍ତି? ଏ ବାପା ମାମା କଣ କରନ୍ତି, ଆଉ ଭାଇ ଭଉଣୀ
ବହୁତ ତାର ଘରେ ଭାଇସା ବାବ୍ ହଁ ବାବା ଚାକିରି କରୁଛନ୍ତି। କ୍ରେନ୍ ଅପରେଟର ଭାଇ ଭଉଣୀ ତିନି ଜଣ କୁ ସି ବଡ଼ ତାପରେ ସାନ ତାପରେ ଭାଇ
ହୁଁ।
ପାର୍ଲର କରୁଛି ମତେ ପଢା କୌଶଲ ସେ ପାର୍ଲର ଶିଖୁଛି ସାନ ଭଉଣୀ ସାନ ପାଠ ପଢୁଛିି ଆଉ
ସିଏ ପାର୍ଲରରେ ଜଣେ ତାଙ୍କର ବି ପଢ଼ା ସଇିଲାଣି।
ନାଇଁ ନିରାର ସରିବ ବର୍ଷେ ଏଇ ବର୍ଷ ଟା
ସେ କଣ କରୁଛନ୍ତି।
ସେ ପ୍ଲ ସ୍ତ୍ରୀ ଗ୍ରଜୁଏସନ୍ କରୁଛି।
ସେ ବି ପ୍ଲସ୍ ଥ୍ରୀ କରୁଛନ୍ତି।
ହଁ ପ୍ଲସ୍ ଥ୍ରୀ କରୁଛି ସେଇ ବି ସେଇ ପ୍ଲସ୍ ଥ୍ରି କରୁଛି ହଁ ସାର୍ ଏଇ କାମାକ୍ଷାନଗର କଲେଜ୍ରେ
କଣ ଆର୍ଟସ୍ ନା କମର୍ସ ନା ସାଇନ୍ସି କଣ କହୁଛନ୍ତି ଆର୍ଟସ୍ ଆର୍ଟସ୍ କମର୍ସ ସାଇନ୍ସ୍।
ଆର୍ଟସ୍ ରଖୁଛି।
ହୁଁ ହୁଁ ହୁଁ।
ଆର୍ଟସ୍ ରଖିଛି ଆଉ।
ଆଉ ଆଉ କଣ ଏମ୍ ରଖିଛନ୍ତି କଣ କରିବା ପାଇଁ।
ପାର୍ଲର ପାର୍ଲର ତ ଶିଖୁଛି କାଲର
ପାର୍ଲର ଶିଖୁଛନ୍ତି ତ ତମେ କଣ ଏମ୍ କରିଛ ମାନେ। ଏମ୍ କଣ ଗୋଟେ ରଖିଥିବ ଯାହାହେଲେ ମୁଁ ଗୋଟେ କଣ ହେବି?
ଆଉ କଣଉ ଚାକିରରି ବାକିରି ଟେ କରିବା ଆଉ। କୌଣସି ଚାକିରି ଫର୍ମ ପକେଇବା ଜେକୌଣସି ଚାକିରି ଯଦି ଆସିବା ଆସିବ ନହେଲେ ନାହିଁ ଆଉ କଣ କରିବା।
ଅନ୍ୟମାନେ କଣ ଆଶା ଏତିକରୁୁ ଛାଡ଼ି ଦଉଛନ୍ତି। ଚାକିର ମାନେ ଫର୍ମ ପକେଇବା ଯଦି ନହେଲା ସଇଲା। ନହେଲେ ସଇିଲା ମାନେ କଣ ସେଇ ବାହା ସାହା ହେଇଯିବେ ଚୁଲି ଚୁଲି ପାଖକୁ ଯିବେ ସେଠି ରୋଷେଇ କରିକି ଖାଇବାକୁ ଦେବେ। ଏତିକି କାମ। କମ ହେଇଯିବ ତାପରେ ଏଠା ରୁଟି ଡେଲିିକା ରୁଟିନ୍ ଟ୍ୟାକ୍ସ ହେଇଯିବ ତାପରେ ଆଉ।
ହୁଁ। ସେୟା କଣ କରିଆ ଚାକିରି ବାକିରି ତ ନାହିଁ।
ବାବା ତଥାପି କେତେ ବର୍ଷ ଚାକିରି କଲେନି?
ଇଏ ହେଇଗଲାଣି କେବେଠୁ ବହୁତ ବର୍ଷହେଲା ଚାକିରି କଲେଣି। ଆମେ ସେ ମ୍ୟାରେଜ ପୂର୍ବରୁ ଚାକିରି କରିଥିଲେ ଆଗ ସିଏ ଚାକିରି କରିଥିଲେ ବାହା ଅଗ ଫାଷ୍ଟ ଭଲ ଗମେଟରେ ପାଇ ଥିଲେ ଆ ଗମେଣ୍ଟ ଚାକିରୀ ଯୋଉ ପାଇଥିଲେ ସିଏ ଛାଡିଦେଲେ ଚାକିରି ଟା।
ହୁଁ।
ଦେହ ଖରାପ ଟିକେ ରହିଲା ସେ ଛାଡିଦେଲେ ଚାକିରି ସେ ଚାକିରି ଟା ଗୋର୍ମେଣ୍ଟ ସେ ପରମାନେଣ୍ଟ ହେଇଗଲା ଏଇ ଜବ ଟା। ଯୋଉମାନେ ଥିଲେ ଯୋଉ ଚାକିରୀ ବଗ ଛାଡ଼ି ଦେଇଛନ୍ତି ସିଏ ଆଉ ମାନେ ଉ ଆଉ ର କେତେ ବର୍ଷ ଖଣ୍ଡେ ଘରେ ରହିଲେ ମାମୁଁରୁ ଆମେ ରହିଲେ ତ ବାହାରେ ରହିଲେ ଆଉ ଚା କୀରି ବାକିରି କିଛି ନାହିଁ ଘରେ ବସିବି ତାପରଠୁ କେତେ କଷ୍ ଷ୍ଟ ରେ ଆଉ ଗୋଟେ ଜାଗାକୁ ଡାକିଲା ନାଇଁ ସେ ଟେନ ଅପରେଟର ଖୋଜା ଚାଲିଛି ଆଉ ହେଇପାରିବ କି ତା ବାପା କହିଲେ ହଁ ମୁଁ ଶିଖିଛି ସେଠି ବସିଛି ମୁଁ ଚାକିରି ବାବା ଚାକିରି ଛାଡ଼ିଦେଲି ସେ ସେଇ ଚାକ ସେଠୀ ଥିଲେ ଏଇନେ ପାଇଥାନ୍ତେ କେତେ ଅଶି ହଜାର ମାସକୁ ଦରମା।
ହୁଁ।
ଆଉ ସେଥି ତ ଚାକିରି ସେ ନିଜେ ନି ଜାଣି ଜାଣି ଛାଡିଦେଲେ ଆ ସେ ବି ଥୋଡ଼ି ଥରେ ଡାକିଛି ସେ କହିଲା ଆଉ ଗୋଟେ କାମ କର ଏମିତି ଲେଖେନି ଆଉ ତୁ ଖାଲି ଯଦି ଯାଉଛୁ ଯା ତୁ ପୁଣି ଆସିବୁ ଭାରି। ସିଏ ମୋ ପାଇଁ ମନା କଲେ ଆଉ ସିଏ ଆଉ ସେଟା କଣ ତାଙ୍କ ହାତରେ କଥା କି ସିଏ ଯିଏ ଏନୁ ସେ ମନା କଲେ ତୁ ରିଜାଇନ କର ହାତ କାଟିକି ଲେଖ। ଖି ଦେଇ ଜିବୁନାଇଁ ତୁ ଆଉ ଆସିବୁନି ବୋଲି ଆଉ କଣ କରିବ ହେ କିଛି ଲେଖିନଥାନ୍ତ ତାହାଲେ ତତେ ରଖେଇ ଦେଇଥାନ୍ତୁ କି କଣ କରିଥାନ୍ତୁ ତୁ ପୁରା ଡାଇରେକ୍ଟ ରିଜାଇନ ଦେଇଦେଇଛୁ ଆଉ। ଆମେ ଆଉ କିଛି କରିପାରିବୁନି ସେଠୁ ମନା କଲେ। କେତେ ବୁଝା ହେଲା ସେମାନେ ସବୁ ପାଇଲେ ନା ଦରମା ହେତେବେଳକୁ ସେ କେତେ ଦୁଇ ହଜାର ତିନି ମସିହା ରୁ ସେମାନେ ରେଗୁଲାର ହେଇଗଲା ଅଶି ହଜାର ନବେ ହଜାର ସେତେବେଳୁ ପାଇଲେଣି। ପାନ ପାଞ୍ଚ ଛ ଆଡ଼କୁ ଆଉ ପାପା ରିଯାଇନ୍ ଦେଇଦେଲେ। ସରିଲା ଆଉ ଗୋଟେ ଜାଗାକୁ ଗଲେ ଯେ ସେଆଡୁ କମ ଯାହା ଯେତିକି ଦେଲା ଆଉ।
ହୁଁ କମ୍ପାନୀଷ୍ଟୋରରେ।
ହଁ କମ୍ପାନୀ ଥ୍ରୋ ରହିଲେ ଆଉ ହଁ ଏଇଟା ଡାଇରେକ୍ଟ। ସେଣ୍ଟ୍ରାଲ ଗଭର୍ଣ୍ମେଣ୍ଟ ହେଇଗଲା ଆଉ ଏଟା ପରା ଗମେଣ୍ଟ ହେଇଗଲା ଡାଇରେକ୍ଟ ବି ଏଟା ଯୋଉଟା ଅଛନ୍ତି ସେଟା ବି ସେମିତି କିନ୍ତୁ ଏଟା କମ୍ପାନୀ ନେଇଛି କମ୍ପାନୀ ଥ୍ରୋରେ ସେଟା ହଉଛି ପୁରା ଡାଇରେକ୍ଟ ଗମେଣ୍ଟ।
ହୁଁ ହୁଁ।
ଏ କଣ୍ଟ୍ରାକ୍ଚୁଆଲ ରେ ବାବା ଅଛନ୍ତି। ଗମେଣ୍ଟ କିନ୍ତୁ କଣ୍ଟ୍ରାକ୍ଚୁଆଲ ଆଉ ସେଟା କିନ୍ତୁ ଡାଇରେକ୍ଟ ଗମେଣ୍ଟ ହେଇଗଲା ଆଉ।
ଲକ୍ ସାର୍ ହଁ ଲକ ରେ ଯେତେବେଳେ ଯାହା ଯୋଉଆଡ଼େ
ହଁ ହଁ।
ଖାନା ପିନା ଏଇନ କଣ ଏଇନା ହବ?
ଏଇ ହିଁ କରିବୁ ଆଉ ଆଉ ଆପଣଙ୍କର ସରିଲାଣି ବୋଧେ ଖିଆ ପିଆ ସବୁ? ଆପଣଙ୍କର ସରିଲାଣି ବୋଧେ?
ରାତି ଖାଇ ଦେଇଥିଲି ତ।
ଆଜ୍ଞା। ଅ ହଁ ଆପଣଙ୍କର ନେଟୱାର୍କ ବୋଧେ ପାଉନି? ହ୍ୟାଲୋ।
ଆଜ୍ଞା।
ହ୍ୟାଲୋ। ହଁ ଭାଇ କୁହ।